ହାଲୋ।
ହୁଁ ହାଲୋ।
ନ ନମସ୍କାର।
ହୁଁ ନମସ୍କାର। ହଁ, ମୋ କଥା ଠିକ୍ ସେ ଶୁଭୁଛି ଆପଣଙ୍କୁ?
ହଁ, ଆମକୁ ଆପଣଙ୍କ କଥା ଶୁଭୁଛି। ଆପଣଙ୍କୁ ଆମ କଥା ଶୁଭୁଚି।
ହଁ ହଁ, ଶୁଭୁଛି ଶୁଭୁଛି କୁହନ୍ତୁ?
ଆଚ୍ଛା ଆଚ୍ଛା ହଁ ମୁଁ ପଚାଥିଲି କଣ କରୁଥିଲେ?
ଆଁ ଏଇ ଶୋଇବାକୁ ଯାଉଥିଲି ତ ଆଉ। କଣ ଆପଣ କଲ କଲ କଲେ ଏବେ ଆଉ?
ଆଚ୍ଛା ଆଛା। ଶୋଇବାକୁ ଯାଉଛନ୍ତି। ଆଛା। ଆପଣ ସକାଳେ କେତେଟାରୁ ଉଠୁଛନ୍ତି?
ସକାଳେ ସେଇ ସାତଟା ବେଳକୁ ଉଠି ଯାଉଛି ଆଉ କଣ?
ଯା ଆଚ୍ଛା ଏତେ ଜଲଦି ଉଠି ଯାଉଚନି। ମୁଁ ତ ଏତେ ଜଲଦି ବି ଉଠେନି। କୁହନ୍ତୁ ପିଲାବେଳରୁ ସଏ ସେଇ ପାଞ୍ଚଟା ଛଅଟା ବେଳୁ ଉଠଛି।
ହୁଁ, ଆପଣ ପାଞ୍ଚଟା ଛଅଟାବେଳୁ ଉଠୁଛନ୍ତି। ଆପଣ ତ ମୋଠୁ ଜଲଦି ଉଠୁଛନ୍ତି।
ଦିନ ପାଞ୍ଚଟା ଛଅଟା କହୁଛି। ଚାରିଟା ବଳିଆ।
ଏଇଟା ଆପଣ ମିଛ କଥା କହିଲେ। ନା ନା ଏଇଟା ଆପଣ ମିଛ କଥା କହିଲେ ଆପଣ ସକାଳେ ସାତଟାରେ ଉଠୁଛନ୍ତି। ନଅଟାରେ କଲେଜ ଯାଉଚନ୍ତି। ଆପଣ ତା ହେଲେ ଆସୁଛନ୍ତି ଆପଣ କଲେଜ ନଅଟା ବେଳେ।
ଆଉ ତା ପରେ ଫେର୍ ଶୋଇପଡିଥିଲୁ। ଖରାବେଳେ ଶୋଇ ଫେର ପାଞ୍ଚଟାରେ ଉଠୁଛି। ହୁଁ ହୁଁ। ଆଜ୍ଞା ଆଜ୍ଞା। ଆଚ୍ଛା ଆଚ୍ଛା।
ପୁଣି ଛଅଟାରୁ ଉଠିକି ପୁଣି କାମ ଦାମ ସାରିକି ଏମିତି ସବୁ କରିବାକୁ ପଡୁଛି ଆଉ।
ଆଚ୍ଛା ଆଚ୍ଛା। ଚଳିବ କାଲି।
କାଲି।
ହଁ। କାଲି କଲେଜ ଯିବେ? ଆଚ୍ଛା ଆଚ୍ଛା। କାଲି କଣ କ୍ଲାସ ଅଛି?
ହଁ କାଲି କଣ ସେଇ ଆମର ସାହିତ୍ୟ ଅଛି, ଆଉ ଇତିହାସ? ଏମିତି ସବୁ କ୍ଲାସ୍ ଅଛି, କହିଛନ୍ତି ତ କଣ?
ଆଚ୍ଛା ଆଚ୍ଛା। ହଁ, ଆମେ ବି ଖାଲି କଲେଜ ଯିବୁ। ଆମର ସେମିତି ଅଛି ଡ୍ରଇଂ ଅଛି। ସଙ୍ଗୀତ ଅଛି।
ହଁ ହଁ ହଁ। ମେହେନ୍ଦୀ ଶିଖାହବ। ହୁଁ ହୁଁ। ଫଙ୍କସନ ହବ ତ ଆମର ଟିକେ ଶିଖା ହଉଛି ସେଇଭଳିଆ ଆଉ। ହଁ ଆମର ବି ଟିକେ ପା ପାଠ ପଢା ଟିକେ କମ୍ ହେଇଯାଇଛି। ଆମର ଏଇନେ ଖେଳକୁଦ ଉପରେ ଟିକ ଅଧିକ ଫୋକସ୍ କରାହଉଛି ଆଉ।
ଆଚ୍ଛା ଆଚ୍ଛା। ବୁଝିଲି। ନାଇଁ ଭଲ। ହଁ, ଖେଳକୁଦ ବି ଦେହ ପାଇଁ ଭଲ। ଖେଳକୁଦ କରିବା ମୂର୍ଖାମି। ବ୍ୟାୟାମ ଯୋଗ ଆପଣ ସକାଳୁ ଉଠି
କି ଆମର ଆଁ ନାଇଁ ନାଇଁ ଆମ ସ୍କୁଲଟା ଆକ୍ଚୁଆଲି ହଉଛି କଣ କହିଲେ ଆମର ପା ପାଠ ପଢା ନୁହଁ ଆମର ଖେଳ ପ୍ରତି ଅଧିକ ଧ୍ୟାନ ଦିଆଯଏ। ହଁ ଖେଳରେ ଆମର ସ୍କୁଲରୁ ବହୁତ ପିଲା ଖେଳରେ ହିଁ ପ୍ରାଇଜ୍ ପାଆନ୍ତି।
ହୁଁ ହୁଁ ବୁଝିଲି ବୁଝିଲି ଯେ ବୁଝିଲି ଫି-ଫିଜିକାଲ ଫିଜିକାଲ ଫିଜିକାଲ ସିଲେକ୍ସନ୍।
ଉୁଁ ସ୍କୁଲଟା ନାଁ ଆମର କରିଦେଇଛି ଫିଜିକାଲ ପିଲାଙ୍କୁ ଧରିକି ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଆପଣ ଆପଣ ସ ଣ ପୁରା ଫିଜିକାଲ ଯୋଉ ରିଲେସନ ସିପନୁହଁ।
ଫିଜିକାଲ ରିଲେସନସିପ୍ ନୁହଁ ଆମର ଫିଜିକାଲ ହେଡ। ମେଣ୍ଟାଲ ହେଲ ସବୁ ହଁ ଆପଣ କୋଉସ୍କୁଲରେ ପଢ଼ୁଥିଲେକି?
ଆମେ ଖଣି ସ୍କୁଲରେ ପଢୁଥିଲୁ।
ହଉ ଖଣି ସ୍କୁଲରେ ପଢୁଥିଲେ ସେଇଥିପାଇଁ ଆପଣ କିଛି ଜାଣିପାରୁନାହାନ୍ତି ଆଉ।
ଆମେ ଖଣିି ଖୋ ଖୋଦନର ସିକାରହୁଏ ସେଠି।
ହଁ ଆମ ଆପଣ ଆମ ସ୍କୁଲରେ ପଢିଥିଲେ ଆମ ଆପଣ ସବୁ ଜାଣିଥାନ୍ତେ ଆପଣ ପଢିନାହାନ୍ତି ଆଉ ଏବେବି ଚାହିଁଲେ ଆପଣ ପଢିପାରିବେ ଆଉଥରେ। ସେଥିରେ ବୟସ ସୀମା ନାହିଁ କିଛି। ଜେଜେବାପାବି ପଢିଛନ୍ତି ଏବେ ଏଇ ଏଇ ଚାରି ବର୍ଷ ହେଲା ମୋ ଜେଜେବାପା ଏବେ ସ୍କୁଲରୁ ବାହାରିଛନ୍ତି।
ଆଚ୍ଛା ଆଚ୍ଛା ହଁ ଆମ ଜେ ଆମ ଜେଜେ ବାପା। ଏବେ ହଁ ପ୍ଲସ ଥ୍ରୀ କରୁଛନ୍ତି। ସିଏ ଆ ସିଏ ସିଏ ସେ ମଝିରେ ମାନେ ଶହେ ଆଟେମ୍ଲି ନେଇକି ମାନେ ଡ୍ରପ୍ ନେଇକି କିଏ ପ୍ରିପାରେସନ କରୁଥିଲେତ ହେଲାନିତ ସେ ହେଇଯିବ ସେ ଶହେ ସତାବନଟା ଡ୍ରପ୍ ନେଇଛନ୍ତି ଟୋଟାଲି।
ଓ ଶହେ ସତାବନ ଡ୍ରଫ ଏମିତି। ଚିତ କିଛି ନଥିବହିଁ ଆଉ ସେ ପାଠପଢା ଛାଡି ଦଉନାହାନ୍ତି କଣ ପାଇଁ କଣ କରିବେ ପଢିଲେ?
ନାଇଁ ଏବେ ସେ ଭାବୁଛନ୍ତିଯେ ପ୍ଲସ ଥ୍ରୀ କରିକି ତାଙ୍କ ଜୀବନକୁ ଉଜ୍ଜ୍ୱଳ କରିବେ।
ଓହୋ ଡକ୍ଟର ହେବେ ତାହେଲେ ନା ନିଟ ଦେଇଛନ୍ତିକି।
ଆଜ୍ଞା।
ହଁ ହଁ ଡକ୍ଟର ହେବେ ଡକ୍ଟର ହେବେ ସେ ଜଣା ପଡିଗଲା ଆଉ ଆଉ ତାଙ୍କର ସବୁ ସେମିତି ଦେହ ଫେଅ ଠିକ ଅଛିନା ନାଇଁ।
ହଁ ତାଙ୍କ ଦେହ ଭଲଅଛି। ୱାଓ ଆଉ ଆପଣଙ୍କ ଜେଜେଙ୍କ ଦେହ କେମିତି ଅଛି।
ହଁ ସିଏ ବହୁତ ଭଲଅଛନ୍ତି ଏବେ ତାଙ୍କର ପେନସନ ମିଳୁଛି ପେନସନ ପଇସା ଆରାମସେ ଖାଉଛନ୍ତି।
ଆଚ୍ଛା ଆଚ୍ଛା ସରକାର ମୋତେ ଫାଇଦା ଏହିକି ପେନ୍ସନ ଦଉଚି
ହଁହଁ ହଁହଁ ଏଇଟା ସତ୍ୟ କଥାରେ ଆଧାରିତ। ତ ସେ ଏବେବି ପେନସନ ପାଉଛନ୍ତି ଆରାମସେ ରହୁଛନ୍ତି ପୁରା।
ଆଜ୍ଞା ଆଜ୍ଞା ବୁଝାପଡିଲା ଆଉ ଆପଣ ଏଇଯୋଉ ଯୋଉ ଆ ଆଜିର ଦିନଟା ଷ୍ଟାଷ୍ଟିଙ୍ଗରୁ କଣ କରିଚ ସକାଳୁ ସକାଳୁ ରାତି।
ସକାଳୁ କଣ ସକାଳୁ ଉଠିକି ଉଠିଲା ବେଳକୁତ ଡେରି ହେଇଗଲା। ସକାଳୁ ଟିକିଏ ପଖାଳ ବାଡେଇ ଦେଇକି ଯାଇଥିଲି ଆଉ।
ଆଚ୍ଛା ଆଚ୍ଛା ଅଚ୍ଛା ହଁ ନାଇଁ ମୋର ସେମିତି ସକାଳୁ ଉଠିଲେ ବଲସେ ସକାଳୁ କିଏ କୋଉ ଚାଉମିିନ ଖାଇଥିଲୁ ତାପରେ ସେ ଖାଇକି ରନିନେସସେ ଫୁଟେଜ ଦେବାକୁ ମଝିରେ ସାଙ୍ଗଟାକୁ ଫେରେ ନେଇକି ଗଲୁ।
ହଁ ହଁ ମୁଁ କଣ ଶୁଣିବାକୁ ପାଇଥିଲି ଆପଣ ଗୋଟେ ପିଲାଟାକୁ ଆଜି ହଇରାଣ କରିଦେଇଛନ୍ତି ହଁ ନାଇଁ ନାଇଁକୁ ଶୁଣିବାକୁ ପାଇଥିଲି ଆପଣ ଗୋଟେ ପିଲାକୁ ଆଜି ହଇରାଣ କରିଦେଇଛନ୍ତି।
ନାଇଁ ଆମେ ତାଙ୍କ ସବୁ ପ୍ରାଙ୍କ କରୁଥିଲୁ ପରେ ତାଙ୍କୁ ସତ ଆମେ ସବୁ କଥା ଜଣେଇଲୁ ଦେଲୁ। ଆଚ୍ଛା ହଁ ମୁଁ କହିଥିଲି ସେ ଯଉ ଆମେ ଲେଇଲୁ ତାପରେ ସେଠୁ ଫେ କଲ ଦ କିଲଜ ର
ସେ କଲେଜରେ ପଢା ହେଲା କାଲି ନା ଆପଣଙ୍କର
ହଁ ଆଜି ଆମ ଡ୍ୟାନ୍ସ କ୍ଲାସ ଥିଲା
ହଁ
ଆଜ୍ଞା ଆଜ୍ଞା ତାପରେ ସେଠି ଫେର ଘରକୁ ଆସିଲୁ ଘରକୁ ଆସିକି ତାପରେ ଖାଇଲୁ ଭାତ ଡାଲି ମଟନ ଖାଇଲୁ ଖାଇକି ଫେର ଚାରିଟା ବେଳ ଗଲୁ ଚାରିଟା ବେଳ ଆଜ୍ଞା ତାପରେ ସକାଳୁ ଯାଇଥିଲୁ ଉଠିକି ଲିଙ୍ଗରାଜ ଲିଙ୍ଗରାଜ ଆପଣ ଜାଣିଥିବେ କେତେ ଭଲ ଧାର୍ମିକ ଜାଗା ହଁ ସେଠି ବହୁତ ଭିଡ ସେଠି ବହୁତ ଇମ୍ପ୍ରମେଣ୍ଟ କରିଦେଇଛନ୍ତି ସେଠି ପାଖରେ ଯୋଉ ଲିଙ୍ଗରାଜ ମନ୍ଦିର ଅଛି ସେ ହଁ ହଁ ସେଥିରେ ପାଖରେ ସେ ବିନ୍ଦୁ ସା
ହଁ ବିନ୍ଦୁସାଗର ସେଇଟା ଗୋଟେ ଫଟୋ ଉଠେଇବା ସ୍ଥାନ ହେଇଗଲାଣି ନା ସେଥିପାଇଁ ଏବେ ପ୍ରବଳ ଲୋକ ହଉଛନ୍ତି ବିନ୍ଦୁସାଗରରେ ହଁ ବିନ୍ଦୁସାଗର ଏବେ ଗୋଟେ ପ୍ରସିଦ୍ଧ ସ୍ଥାନ ହେଇଗଲାଣି ହଁ
ହୁଁ
ଆ ଆପଣ କେବେ ଚିଲିକା ଯାଇଛନ୍ତି ଚିଲିକା
ହଁ ଚିିଲିିକା ମୁଁ ଯାଇଛି ଚିିଲିିକା ସେ କାଲିଜାଇ
ଓ ହଁ ହଁ ହଁ ଆପଣ ଚିଲିକା ଯିବେ ସେଠି ଟିକେ ଡଲଫିନ୍ ଦେଖିବେ ଏଟା କେତେ ଭଲ ଲାଗିବ ହଁ ଆମେ ଯାଇଥିଲୁ ଚିଲିକା ସେଠି ଆମେ ଡଲଫିନ ବି ଦେଖଥିଲୁ
ସିଏ ତ ଓଡିଶାର ପ୍ରଥମ ଲୁଣି ହ୍ରଦ ହଉ ସେ ବହୁତ ସମ କିଛି କିଛି ନଁେ ଟିକେ ବୁୁ କରି ଦରକାର ହଁ କାଳୀଯାଇ ଯାଇଛି ମ ସେ ତ ମାନେ ସେ ଯୋଉ ଯରା ଯୁ ମ ଖବ ବା ବଝ ସେ ମଝିରେ ମେଘ ପବନ ଆସିଯାଏ ଟିକେ ଟିକେ ସେ ଡଙ୍ଗା ଫଙ୍ଗା ବୁଡିଯାଏ
ହଁ ସେ କାଳି ଯାଇ ଗଲା ବେଳେ ସବୁବେଳେ ଅସୁବିଧା ହୁଏ ସେମିତି ମଝିରେ ମଝିରେ ଏ ଝଡ ତୋ ପବନ ପଳେଇ ଆସିବ ବହୁତ ଅସୁବିଧା ହବ ହୁଁ
ହଁ ସେଠି ଯଦି ତମର ବେଳା ଭଲ ଥିବ ତାହେଲେ ଟିକେ ଭଲ ଖୋସିିକ ନଇ ହଁ ଆଉ ଆପଣ ଆମେ ବି ବର୍ ଗୋଟେ ସ ହଁ ସେ ମୁଁ ଯାଇଛୁ ସତ ରେ ଯାଇଛୁ
ହୁଁ ହୁଁ
ବୁଝିଲ ଆଉ ସେ ଯୁ ପଚ ଲ ଯା କଣ ଇଲେକ୍ଟ୍ରିକ ସ୍କୁଟି ଫୁଟି କେବେ କିଣିବା ପ୍ଲାନ କରିଛନ୍ତି
ନା ନା ଇଲେକ୍ଟ୍ରିସ୍କୁଟି କଣ କିଣ ଆମର ତ ଅଛି ଗୋଟେ ଏମିତି ଇଲେକ୍ଟ୍ରିସ୍କୁଟି ଆ ଗୋଟେ ପେଟଲ ଗୋଟେ ଗାଡି କଣ କିଣିବା ଭାବୁଛି ଆଉ
ବଢିଆ ହବ ନାଇଁ ଆମେ ଗୋଟେ ଇଲେକ୍ଟ୍ରି ସ୍କୁଟି ସେ ଭଲ ପଫମନସ ବଢିଆ।
ମାନେ ଆଣିଛନ୍ତି ନା କହିଲେ! ଇଲେକ୍ଟ୍ରି ସ୍କୁଟି ଗୋଟେ ଆପଣ ଏବେ?
ଭଲ ତାର ପରଫମନ୍ସ ବହୁତ ବଢିଆ।
ଆପଣ କଉ ଆଣିଛନ୍ତି ବୋଧେ ଇଲେକ୍ଟ୍ରି ସ୍କୁଟି ଗୋଟେ କଣ ଆଣିଛନ୍ତି ବୋଧେ ଏବେ?
ହଁ, ହଁ, ହଁ, ଇଲେକ୍ଟ୍ରି ସ୍କୁଟି ଆଣିଛି ତାର ପରଫ ମାନ୍ସ ବହୁତ ବଢିଆ। ସେ ଆଣିଛୁ ସେଇଠୁ। ସେ କହିହବନି କିନ୍ତୁ ସେ ଜାଣିଛୁ ସେ ଏଇଠି ନା ଥ୍ରୀ କିଲୋବାଟୋ ଗାଡି ଟା ଗୋଟେ ଥର ଚାର୍ଜ ନୁ ପାଖାପାଖି ପଢାଏ ଶହେ ଚାଳିଶରୁ ଶହେ ପଚାଶ ରାଉଣ୍ଡ ରେ। ହଁ ରକ୍ଷଣା ବକ୍ଷଣା ବହୁତ ବଢିଆ ଚାଲିଛି। ତାର ବ୍ୟାଟେରୀ ମାନେ ବହୁତ ଇଏ ଲାଇଫ୍ ଟାଇମ ମାନେ ମସ୍ ବେଟ୍ରୀ ୱାରେଣ୍ଟିି ବା। ବର୍ଷର ୱାରେଣ୍ଟି ଦିଅନ୍ତି ଯେ ଷାଠିଏ ହଜ
ତ ଆକ୍ଚୁଆଲି ସରଭିସ୍‌ ବୋହୁତ ଖରାପ ଥାଏ ସର୍ଭିସ୍‌ ବହୁତ ଖରାପ ଆପଣ ଗାଡି ସଜାଡିବାକୁ ଦେବେ ଆ ଆପଣଙ୍କ ଗାଡି ଆପଣଙ୍କ ପାଖକୁ ଆସିିବ କି ନାଇଁ ଆପଣ ଡାଉଟ୍ ହେବେ! ସେଟା ମାସ
ଆଛା। ଠିକ୍ ଅଛି ଯାହା ହବ ଆପଣ ଜାଣିଛ ନା ପଚିଶ ରୁ ବର୍ଷା ଷ୍ଟାର୍ଟ ହେଇଯାଉଛି ଫେରେ ହୁଁ, ବର୍ଷା ଷ୍ଟାର୍ଟ ହେଇଯାଉଛି ପଚିଶ ରୁ। ହାଲୋ ହାଲୋ ହାଲୋ ହାଲୋ ହ୍ୟାଲୋ ଆପଣ ହାଲୋ ହାଲୋ ହାଲୋ